ହ୍ୟାଲୋ।
ହଁ ହାତୀ କଣ ଖବର।
ହୁଁ ଭଲ ତମର କଣ।
ହୁଁ ଠିକ୍ ଠାକ୍ ଅଛି।
ଆଉ କଣ କରୁଥିଲ।
ମୁଁ ତ ଏବେ ଖାଇକି ଶୋଇଥିଲି।
ଓହୋ କଣ ଖାଇଥିଲ ସକ ମାନେ ଗାଧେଇ ସାଇିଲଣି।
ହଁ ମୁଁ ତ ଗାଧେଇ ସାରିଲିଣି ସକାଳୁ ହିଁ ଗାଧେଇଥିଲି। ଏବେ ତ ମୁଁ ଇଏ ଖାଇଥିଲି ଆମର ଓ ଓଢ଼ସ୍ ଖାଇଥିଲା ପୂର୍ବରୁ ସକାଳ ବେଳା‌। ନା ଭାତ ମୁଁ ଖାଇବି ଦିଟା ବେଳକୁ ଖାଇବି ଆଉ।
ଓହୋ ମାନେ ଦିନକୁ ଥରେ। ମାନେ ଦିନକୁ ଥରେ ଭାତ ଖାଉଚ ସେଇଟା ଖାଲି ଦିଟା ବେଳେ।
ହଁ ସକାଳେ ଖାଉଚି ନହେଲେ ସଧ୍ୟାବେଳେ କେତେବେଳେ କେମିତି ଯଦି ରହିଲା। ବଳିଲା ତ ସନ୍ଧ୍ୟାବେଳେ ବି ଖାଇ ଦଉଚି ତାପରେ ରାତିରେ ରହୁଚି ରୁଟି।
ଓ ହଁ ଭଲ ଆଉ। ଘରେ କଣ କରିଥିଲେ ଖାଇବାକୁ।
ଘରେ ଆଜି ନାଇଁ ଘରେ କରୁଛନ୍ତି ମୁଁ ବି ବେଳେ ବେଳେ ରାତି ବେଳେ ମୁ ପରେ କେତେବେଳେ କେମିତି ଆଉ ତମର ପଢାପଢି କଣ ଚାଲିଚି।
ହଁ ଡିପ୍ଲା କରୁଛି ଫାଇନାଲ ଇୟର ତମର
ମୋର ପ୍ଲସ୍ ଟୁ ସରିଲା ଜଷ୍ଟ ଏବେ ବେଶୀ ଏଇ ବର୍ଷ।
ଟେମେସ୍ ସେସେଯ୍ ମୋର ବି ଡିପ୍ଲୋମା ମୋର ବି ପ୍ଲଟ୍ ଣ୍ଟେପେରଟ୍ ଡିପ୍ଲୋମା କରିଚି।
ଓହୋ ତମର ଡିପ୍ଲୋମା ସେକେଣ୍ଡ ଇୟର ସରିଲା।
ହୁଁ ଫାଇନାଲ ୟର ଫାଇନାଲ ୟର ଫାଇନାଲ ୟର ଚାଲା ସେ ଫାଇନାଲୟର ସରିଲା। ତମର ପ୍ଲସ୍ ଟୁ ପରୀକ୍ଷା ସରିଲା ମୋର ସେକେଣ୍ଡ ଇୟର ପରୀକ୍ଷା ସରିଲା।
ହୁଁ ବୁଝିଲି ବୁଝିଲି। ଆଉ ତମର କେତେ କଣ ତମର କେତେ ଦୁଇ ହଜାର ସାତେ। ଦୁଇ ହଜାର ସାତରେ ତମର ଏଜ୍ ଏଜ୍।
ନାଇ
ଆଉ
ଦୁଇହଜାର ନଅ।
ନଅ।
ମୁଁ ହଁ ମୁଁ ଆଗୁଆ ମାନେ ଯେତେବେଳେ ଛୋଟ ଥିଲି ସେତେବେଳେ ଆଗୁଆ ପାଠ ପଢ଼ିଚି। ମାନେ ରହିନଥିଲି ଶିଶୁ ମନ୍ଦିରରେ ଆଡମିଶନ୍ କଲି ସେଟା ଆଗ ପାଠ ପଢିଲି ମାନେ ରହିନି ମୁଁ ଜମା। ମାନେ ପ୍ରାରମ୍ଭ ତ ଗୋଟେ ଆସେନି ସେମତି ଗୋଟେ।
ବୁଝିପାରିଲନି କଣ କହିଲ।
ପ୍ରାରମ୍ଭ ଧଉୋଟା ଆସନି ମାନେ ପାଛୋ ଛୁ ଛୁ ତଳେ ଯେତେବେଳେ ପା ପାଠ ପଢ଼ନ୍ତି ପ୍ରଥମ ପୂର୍ବରୁ ସେ ସେଇଟା ମୁଁ କରିନି ଡାଇରେକ୍ଟ ପ୍ରଥମ ରୁ ମୁ ପଢିଛି। ମାନେ ପୁରା ଅତ୍ୟଧିକ ମାନେ ଚାରି ବର୍ଷରୁ ପାଠ ପଢି ଦେଇଚି ଡାଇରେକ୍ଟ ପୁଣି ପ୍ରଥମ। ଅତି ଛୁଆରୁ ରହିଯାଇଚି ହଁ ହଁ ସତର।
ଓହୋ ତାହେଲେ ଆମେ ରହିଗଲୁ ଖାଲି ସମସ୍ତେ ତାହେଲେ ରହିଗଲୁ ବେଶୀ ବର୍ଷ ଆଉ।
ଉଣେଇଶି ଓ ହୋ। ଆଉ ଏଗ୍ ଜାମ୍ ଏମିତି ହେଇଚି ମାନ ରେଯେଲ୍ଟ୍ ଭଲ ହେଇଚି।
ରେଜଲ୍ଟ ସେମତି ନାଇଁ ଆଭରେଜ୍ ରହିଚି ଆଉ।
ଆଛା କଣ ଆପରେ କଣ କରବ ବୋଲି ପ୍ଲାନ୍ କରିଚ।
ସେଟା ତ ଦେଖୁଛେ ଆମର ତ ଯେତିକି ଏଣ୍ଟ୍ରାନ୍ସ ଆସିଥିଲା ପକେଇଛୁ ଦେଖିବା ଯୋଉଥିରେ ହେଲା।
ଡିଗ୍ରୀ ତ ନାଇଁ ଡିଗ୍ରୀ ର ତ ପ୍ଲାନ ନାହିଁ। ବାକିପକେଇବା ହେଇଛି ପ୍ଲସ ଥ୍ରୀ ପାଇଁ ଡିଗ୍ରୀ ତ କରିବାର ହି ନାଇଁ, ଡିଗ୍ରୀ କହିଆକୁ ଗଲେ ପ୍ଲସ ଥ୍ରୀ ବେକାର ଯିଏ କରୁଛନ୍ତି ସବୁ। ତା ବୋଧ ହୁଏ ସେସବୁ ତମର ପଶିଆର ନାହିଁ। ସେ ସବୁରେ ବହୁତ ଖର୍ଚ୍ଚ ଏନ୍ତା ବହୁତ ହଉଛି। ବହୁତ ସ୍ପେଶାଲାଇଜସେନ କୋର୍ସ। କରିବ ଭଲ ନର୍ମାଲ ବି ଏ ସି ଅପେକ୍ଷା ବି ଟେକ ଅପେକ୍ଷା ଯେତିକି ତମର ରହିଲା ଫାଇନାନ୍ସିଆଲ ଦେଖିକି ତମର ନର୍ସ୍ପେଶାଲାଇଜସେନ କୋର୍ସ କରିବା ଭଲ ମାନେ ନର୍ମାଲ ବି ଏ ସି ଅପେକ୍ଷା।
ହୁଁ ସେଇଟା ବି ଠିକ କଥା।
ନର୍ସିଂ ହେଲା, ଫାର୍ମା ହେଲା, ଏଗ୍ରିକଲଚର ଏସବୁ ଯଦି କରିବ ଭଲ।
ଆଉ ଘରେ ସବୁ
ଘରେ ବାବା ମମି ଜେଜେମା ଦାଦା ଖୁଡ଼ିୀ ଖୁଡ଼ିଙ୍କର ପୁଅ। ମାନେ ବଡଫ୍ୟାମିଲି ଉଁ -ହଁ ସେ ଜଏଣ୍ଟ ଫ୍ୟାମିଲି ଆଉ ବାର ଜଣ ତ ଆଠ ଜଣ ଭଳିଆ। ତମେ କୋଉଠି ରହୁଛ? ଏକା ରହୁଛ?
ହଁ ନାଇଁ ନାଇଁ ଏକା ରେ ରହୁଛି ମୁଁ ଏକା ନୁହେଁ ଆମର ବାବା ମାମା ମୁଁ ମୋ ଭାଇ ମୋ ସାନ ଭାଇ ଆଉ ମୁଁ। ଏବେ ମୁଁ ଆଇ ଘରକୁ ଆସିଛି, ଆଇ ଘରୁ ମାନେ ଏବେ ମୁଁ ଆଈ ଘରକୁ ଆସ ଆଇ ଘର ପାଖରେ ଘରଟା ଆଉ ଟିକେ ପରେ ଘରକୁ ଯିବି ଖାଇବି, ତାପରେ ଶୋଇବି ହେଇଠୁ ଏହି ପାଖରେ ମାନେ ଘର ପାଖରେ ମାମୁଁଘରଟା
ଓଁ- ହଁ ତ ତମେ ଏବେ ଢେଙ୍କାନାଳରେ ଡିପ୍ଲୋମା କରୁଛ ନା କୋଉଠି ଭୁବନ
ଢେଙ୍କାନାଳ ଢେଙ୍କାନାଳ
ହୁଁ - ହୁଁ ଢେଙ୍କାନାଳର କୋଉ ଜାଗା?
ଢେଙ୍କାନାଳ ସେଇଟି ତ ସେମିତି ତ ମାର୍କେଟ ଫାର୍କେଟ ମାର୍କେଟ ଜାଗା
ପ୍ରପର୍ ଢେଙ୍କାନାଳ ମାନେ ଅ ହଁ ନାଇଁ ଆମର ଏପଡେ ମାଉସୀ ଯୋଉ ମାଉସୀ ତ ନୁ ନାନିଙ୍କର ଘର ବାପାଙ୍କର ଭଉଣୀ ଯିଏ, ତାଙ୍କର ସେପଟେ ଢେଙ୍କାନାଳ ମନ୍ଦାର
ହଁ ସେମିତି ଆଉ ଗାଁ ଆମର ପ୍ର ପ୍ରପର ଢେଙ୍କାନାଳ ମାନେ ଘର ପ୍ରପର ଢେଙ୍କାନାଳ ନା, କିନ୍ତୁ କଲେଜ ପ୍ରପର ଢେଙ୍କାନାଳ।
ହଁ- ହଁ ଭଲ ସେଟା ପ୍ରାଇଭେଟ ନା ଗଭର୍ମେଣ୍ଟ?
ପ୍ରାଇଭେଟ ପ୍ରାଇଭେଟ ଗମେଣ୍ଟ ନାଇଁ ଗମେଣ୍ଟରେ ଟିକେ ଅସୁବିଧା ଅ ଅସୁବିଧା ହେଲା ମାର୍କ ରେଜଲ୍ ପାଇଁ ଅସବିଧା ହେଇଗଲା, ଗମେଣ୍ଟ ରେ ନହେଲେ ଗମେଣ୍ଟ ବି କରିନଥାନ୍ତି ଆସିଥିଲେ ପ୍ରାଇଭେଟ୍ ରେ କରିଚି ମାନେ ଗମେଣ୍ଟରେ ବେଶି ଭଲ କ୍ୟାମ୍ପସ ଦଉନି କି ଗମେଣ୍ଟ ଜବ୍ ତ ଛାଡ଼ କ୍ୟାମ୍ପସ ଭଲ ଦଉନି ଗମେଣ୍ଟରେ ଏବେ ଆଉ ବେଶି ଷ୍ଟ୍ରିଟ୍ଲି ବି ନାହିଁ ଗମେଣ୍ଟଟା। ମାନେ ଖାମଖିଆଲି କରିଦେଇଛି କିନ୍ତୁ ପ୍ରାଇଭେଟ ଟା ଟିକେ ଆମର ପଇସା ଦେଉଛି ମାନେ ଅଧିକ ଷ୍ଟ୍ରିଟ୍ କରିଦଉଚି, ଆଉ ସେମିତି କ୍ୟାପସ୍ ବି ଦେଉଛି ନାଇ ନାଇଁଟି ନାଇନ ପରସେଣ୍ଟ ପିଲା ନାଇଟି ଫାଇଭରୁ ନାଇଁଟି ନାଇନ ପରସେଣ୍ଟ କ୍ୟାମ୍ପସ ଦଉଚି ପୁରା କଲେଜ । କହୁଛି ମାନେ ଆମେ ତମକୁ କ୍ୟାମ୍ପସ ଦବୁ ସେଥିପାଇଁ କରିଛି ଆଉ। ଯେ ସେଇ ଉପରେ ମୁଁ ଟ୍ରଷ୍ଟ ନାହିଁ ମୋର କ୍ୟାମ୍ପସ ଫ୍ୟାମ୍ପସ ଉପରେ, ଦେଖିବା ଆଉ କଣ କରିବା
ଆଉ ତମର କୋଉଥିରେ ଡିପ୍ଲୋମା କରୁଛ?
ଇଲେକ୍ଟ୍ରିକାଲ ଇଲେକ୍ଟ୍ରିକାଲ।
ଓ ହୋ ସେଠି କେତେ କଣ ନଉଛନ୍ତି ପଇସା? ପର୍ ସେମିଷ୍ଟର।
ପର୍ ସେମିଷ୍ଟର ପର ସେମିଷ୍ଟାର ନାଇଁ ପର ଇୟର୍ ନଉଛନ୍ତି ଆଉ, ପର ସେମିଷ୍ଟାର ପନ୍ଦର ହଜାର
ପର ଇୟର୍ ମାନେ କେତେ ତିରିଶ ନଉଛନ୍ତି ଆଉ ହୁଁ?
ତୁମକୁ ବର୍ଷକୁ ତିରିଶି ଆଉ ଯଦି ଏକଜାମ୍ ଫି ଆଉ ସୋସାଇଟୀ ଫି ଏ ସବୁ ଫି ବହୁତ ଥାର୍ଟିଫାଇଭ ଭଳିଆ ଯାଉଛି ଆଉ
ଓହୋ ମାନେ ସେଠି ହଷ୍ଟେଲ ତ ନଉନଥିବା ଯିବା ଆସିବା ଡେଲି ଚାଲୁଥିବ ଆଉ।
ହଁ ଫାଷ୍ଟ ଇୟର ରେ ହଷ୍ଟେଲରେ ଥିଲେ ସେକେଣ୍ଡ ଇୟରରୁ ଯିବା ଆସିବା କରୁଛି ଫାଷ୍ଟୟର୍ ହଷ୍ଟେଲ ରେ ମାନେ ଖାଇବା ପିଇବା ଭଲ ନଥିଲା। ପାଣି ଭଲ ନ ଥିଲା ସେଥିପାଇଁ ହଷ୍ଟେଲ ରହିଲିନି ଏ ଘର ପାଖରେ ବି କଲେଜଟା ଥାର୍ଟି ଫାଇଭ୍ କିଲୋମିଟର ହବ ଘର ପାଖରୁ। ଆଉ ଗୋଟେ ଡାଇରେଟ ବସ ଯାଉଛି ପୁରା କଲେଜ ଆଗରେ ଓଲ୍ହଉଛି । ସେଇ ଡାଇରେକ୍ଟ ବସ ରେ ଆସୁଛି ସେମିତିରେ ଆସୁ ହାରି ଗୋଟେ ବସରେ ଆଉ।
ହଁ।
ହୁଁ।
ମୋ ବସ ରେ ଯାଉଛୁ।
ଲୋକାଲ ଲୋକାଲ୍ ବସ୍ ଲୋକାଲ ବସ୍ କଲେଜ ବସ ନୁହେଁ ଲୋକାଲ ବସ୍ ଗୁଟେ ଯାଉଛି। ସେଥିରେ ଯାଉଛୁ ଚିହ୍ନା ଅଛି ସେଥିରେ ଆମ କଲେଜ୍ ପିଲା ସିଷ୍ଟି ପରସେଟେଜ୍ ପିଲା ଯାଉଛନ୍ତି। ପଳେଇ ଯାଉଛୁ ସାଙ୍ଗ ସାଥୀ ଆଉ ଏକାଲେ ଆଉ କଲେଜକୁ ଡାଇରେକ୍ଟ ବସ। କଲେଜ ଆଗକୁ ଯାଉଛି କଲେଜଆଗରେ ଓହ୍ଲଉଛି ଆଉ
ହଁ ନାଇଁ ଭଲ ଯିବା ଆସିବା ହଷ୍ଟେଲ ରେ ଟିକେ ଅସୁବିଧା ନା ଖାଇବା ପିଇବା ଭଲ ଠିକ ଠାକ ନାହିଁ।
ହୁଁ ନାଇଁ ହଁ ବହୁତ ବହୁତ ଖରାପ। ହଷ୍ଟେଲ ଖାଇବା ଆଜିିକାଲି କୋଉଠେ ଭଲ ହେଲାନି କଣ?
ବିଟେକ ପାଇଁ ବହୁ ଚାପ ନା କଣ?
ହଁ ଏଇଟା ୟାପରେ ବିଟେକ୍ ସେଇ କଲେଜରେ କରିବି ବିଟେକ୍ ଆଉ। ସେଇଠି ସେଇଠି ସେଇଠି ସେଇଠି ହଁ ଅଛି ସେଇଠି ନରସିଂ ଫରସିଂ ସବୁ ଅଛି। ବିଟେକ୍ ଫି ଫିଫଟି ସିକ୍ସ ବର୍ଷକୁ।
ଫିଫଟି ସିକ୍ସ କମ୍ ନଉଛନ୍ତି। କ୍ୟାମ୍ପସ କେମିତି ଭଲ କଲେଜ?
ହଁ ଭଲ କଲେଜ।
ଓ ହୋ। ଏଠି ତ ବିଟେକ ଆଇଟିଆରେ ନଉଛନ୍ତି ଷୋହଳ ଲକ୍ଷ ଷୋହଳ
ଷୋହଳ ଲକ୍ଷ।
ଚାରି ଚାରି ବର୍ଷକୁ।
ଆରେ ଭାଇ।
ପର ଇୟର ତ ବହୁତ ହେଇଯିବ ଷୋହଳ ଲକ୍ଷ ଚାରି ବର୍ଷକୁ ନଉଛନ୍ତି।
ଏମିତି ଏତେ କେମିତି ଅ ତଥାପି ଏମିତି ହଉଥିବ।
ଏମ୍ ବି ବି ଏସ୍ ଗେସ୍ କଲୁ କେତେ ନଉଥିବେ ମ୍ ମ୍ ମେଡିକାଲ ଷ୍ଟୁଡେଣ୍ଟ ଙ୍କ ପାଇଁ ନେ କେତେ ନାଉଥିବେ ଯାହା ହେଲେ।
ହ ଆମ କଲେଜରେ ଏମବି ଏସ୍ ନାହିଁ ମାନେ ନର୍ସିଂ ଅଛି ନର୍ସିଂ ନର୍ସିଂ ସେମିତି କିଛି ଜାଣିନି। ଯାହା ସାଙ୍ଗର ଗୋଟେ ଦିଦି କରୁଥିଲା ନଉଛନ୍ତି ଫୋର୍ଟି ଫାଇଭ କି ଫୋର୍ଟି ଫାଇଭ ଭଳିଆ ନଉଛନ୍ତି ଆଉ।
ନବେ ବି ସେତିକି।
ନାଇଁ ପୁଅ ଝିଅ ମିଶିକି।
ହଁ ମାନେ ଝିଅ ପିଲାଙ୍କର ଯେତିକି ଟ ପୁଅ ସେତିକି ପଇସା ନଛନ୍ତି ଆଇ ଏନ୍ସି ଆପ୍ରୁଭ କଲେ ସେଇଟା ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ନର୍ସ ଇଁ ଅପ୍ରୁଁ ସେଇଟା।
ନାଇ।
ଓ ବି ଏସି ନସିଂ ନା ଜିଏନ କୋର୍ସ ବି କରୁଛନ୍ତି।
ବିଏସ୍ ସି ବିଏସି।
ହଁ ହ ଭଲ ଭଲ ଏଠି ତ ଡାକ୍ତରୀ ଯ କୁଛନ୍ତି ହାଇଟେକ୍ ମେଡିକାଲ ଜସ ଗୋଟେ ଅଛି।
ହଁ ହ।
ସେଠି ନଉଛନ୍ତି ନବେ ଲକ୍ଷ ନଉଛନ୍ତି ଚାରି ପାଞ୍ଚ ବର୍ଷକୁ।
ତମେ ହସ୍ପିଟାଲ ଭିତରେ କରୁଛ।
ଏମବ ବି ଏସ୍ ପାଇଁ ପଢିବ ଯୋଉ ଡାକ୍ତରୀ ପାଠ ନବେ ପାଞ୍ଚ ବର୍ଷକୁ ନବେ ଲକ୍ଷ।
ତାଡ ମ
ହ ସେବ ସି ସେମୀତି କରିଦବା। କାହିଁ କରିବ ତାଠୁ ଭଲ, ଆହୁରି କମ ତିନି ଲକ୍ଷ ଦେଇକି ତମେ ହୋ ମେଜେଣ୍ କରିକିମ ନିଜୋେଲୋଲିଦବ ସେତିକି ପଇସାରେ ସେତିକି ପଇସା ତାଙ୍କଙ୍କୁ ଘର ବାଡି କରି କାହିଁରେ କଣ ବଞ୍ଚିବ,
ସେଇଦା
ବ୍ୟାଙ୍କରେ ରଖିଦେବ ଫିକ୍ସ ଡିପୋଜିଟ୍ ମାରି
ହୁଁ
ଓହୋ, ଆଉ ତମର କଣ ମାନେ ସ୍କୁଲ ପିଲା ସବୁ ସାଙ୍ଗ ସାଙ୍ଗ ବୁଲାବୁଲି କରି ଯାଇଥିଲ?
ନାଇଁ ମ ରହିଲି ରାତ ବର୍ଷା ହେଲା ଆଉ କଣ କୁଆଡେ ବୁଲିବ । ବର୍ଷା ବର୍ଷା ଗଲା ଆଉ ପୁଅ ପିଲା ବି କଣ ରଜରେ କରିବ ବି ଯାଇନୁ, କିଛି ସେଣ୍ଡ ଯଉ ଗଣେଶ ଟାଇରେ ଯିବୁ ଭାବୁଛୁ ବୁଲି ମୋ ରଥର ଡାଇମ ଯିବୁ ପୁରୀ ଆଉ ହ ପୀ ପ ଲାଷ୍ଟ ଯାଇଥିଲୁ ଜାନୁଆରୀ ଏକରେ ଯାଇଥିଲୁ, ନୂଆ ବର୍ଷ ପୂର୍ବ ଦିନ ଯାଇଥିଲୁ । ନୂଆବର୍ଷଟା ପୁରୀ ଦର୍ଶନ କରିଥିଲା, ଆଉ ଜାନୁଆାରୀ ଏକ ତାରିଖ ଦିନ ସକାଳୁ ସକାଳୁ ଠାକୁର ଦର୍ଶନ କରିଥିଲୁ, ମାନେ ଷ୍ଟାର୍ଟିଂ କରିଠ କରି
ପ୍ରବଳ ଭିଡ ଥିବ ।
ପ୍ରବଳ ଲାଇନ ଲଗେଇଥିଲୁ ପୁରା ବାହାର ଯାକେ, ଦି ତିନି କିଲୋମିଟର ଯାଗା ଲାଇନ ଲଗେଇଥିଲୁ ।
ପଞ୍ଚଗଣ୍ଡା
ହୁଁ ହୁଁ ରାତି, ରାତି ବାରଟାରୁ ଯେ ସକାଳ ଦିପହର ଏଗାର ଯାକେ ହ
ଏ ବହୁତ ଲେଟ୍ ହେଲା, ତମେ ସେ ଯୋଉ ନୂଆ ବର୍ଷ ବେଳେ କେବେ ଯିବନି ।
ନୂଆ ବର୍ଷ ପାଇଁ ଶୁଭଆରମ୍ଭ ଯୋଉ ହେଲା ମାନେ ନୂଆ ଇୟର ର ଶୁଭ ଆରମ୍ଭ ହେଲା, ସେଥିପାଇଁ ଯାଇଥିଲୁ ନୂଆ ଇୟର ଇକୁ ନହେଲେ ଆମ ଜାଣିଛୁି ପୁର ଭିଡ ବି ଆମ ଘର ପାଖରେ ବି ପୁରା ପାଖରେ ନା ଘର ଆଗରେ ବସିବ ଟ୍ରେନ ରୁ, ପୁରୀ ଟାଡେ ଓଲ୍ହେଇବ ।
ହଁ ନାଇଁ ନୂଆ ବର୍ଷ ଯଟା ବୁଝିଲ ନୂଆ ବର୍ଷରେ, ତମେ ସେଇ ବର୍ଷ ଭିତରେ ମାସ ଭିତରେ ବି ଯାଇପାର ପୁରୀବ ଏଡିକି କି ଯେତେବେଳେ ଯିବ ମାନେ ଗଲେ ସୋମବାର, ସୋମବାର ଯିବନି କି ରବିବାର ଯିବ ବନି କି ଶନିବାର ଯିବନି, ତମେ ଯିବ ମଜା ମଜା ବୁଧବାର କି ଗୁରୁବାର ଯିବ ପୁରା ଫାଙ୍କା ପାଇବ ମାନେ ରାତି ବେଳେ ସନ୍ଧ୍ୟା ସମୟ ଯିବ, ସାଣା ମେଲଣ ହେଇଯାଉଛି ଟାଣ ମେଲ ପରା ପାଖକୁ, ଠାକୁରଙ୍କ ପାଖକୁ ପୁରା ଛାଡ଼ିବେ ।
ହଁଦ ହଁବୁ ତ ସ ଯେ ବଲ ସେ କେ
ହୁଁ, ଆଉ ଗଲେ କଣ ରହୁଛ ସେଠି ରାତିରେ ନା ପଳେଇ ଆସୁଛ?
ନାଇଁ ରହୁଛୁ, ରହୁଛୁ, ହ ଲଜ୍ ନଉଛୁ । ସେମିତି ସାତ ଆଠଶ, ଆଠଶହ, ମାନେ ନର୍ମାଲଟା ନର୍ମାଲଟା ଆଉ ଏସି ବାସି କଣ ଫାମ ଗୋଟେ ଗୋଟ ଫାମିଲି, ଗୋଟେ ଫାମିଲ, ମାନ ଚାର ଜଣ ଯା ହେଲେ ଅୀ ନା ଚାରି ପାଞ୍ଚ, ନାଇଁ ନାଇଁ, ସାଙ୍ଗସଥି ନୁହେଁ, ମୁଁ ଘର ମାନେ ଆମ ପଡ ପ ସବୁ ମିଶିନା ଯାଉ
ଓ ହଉ, ବାକି କିନ୍ତୁ
କନଟା?
ହୁଁ ସେଟା ।
ହ ମ ବା ମ ତ ନାହାନ୍ତି ନାମମହାରରକା
ହଁ ବାକି ଏବେ ତ ଟାଇମ ହେଇଗଲାଣି, ଆପଣ ପରେ କଲ୍ କରନ୍ତୁ ଠିକ ଅଛି ।
ହଁ ଠିକ୍ ଅଛି, ଠିକ୍ ଅଛି।
ସେପଟୁ ଆପଣ କାଟିଦିଅନ୍ତୁ ।